ରହ ଆଲୋ ହଁ
ହ୍ୟାଲୋ
ହଁ କଣ କରୁଛନ୍ତି? ହଁ କଣ କରୁଛନ୍ତି?
ଏଇ ଏ ଖାଇକି ଆସିକି ବସିଛି ପା।
ଓ ହୋ କଣ ଖାଇଲେ ଆଜି?
ମୁଁ କାହିଲି ମୋମୋ।
ଓ ହୋ ରାତିରେ ମୋମୋ ଖାଇଲେ ନା। ଡିନର କରିବାକୁ ଯାଇନାହାନ୍ତି?
ନାଇଁ ଆଉ ଡିନର୍ କରିନି ଇଚ୍ଛା ହେଲାନି ମୋମୋ ଖାଇଦେଲି ଖାଲି।
ଓ ହୋ
ଆଉ ତମେ କଣ ଖାଇଛ? ହ୍ୟାଲୋ
ଓ ହୋ
ହ୍ୟାଲୋ
ଆଉ ଘରେ କିଏ କିଏ ଅଛନ୍ତି?
ଆଁ ମାମା ପାପା ନାନୀ ଆଉ ମୁଁ।
ଓ ହୋ
ହ୍ୟାଲୋ
ଆଉ ତମେ କଣ ସାନ?
ହୁଁ ହଁ ଆଉ ତମେ?
ଆଉ ତମେ କଣ କରୁଛ?
ଶୋଇଛି
ଓ ହୋ ଆଉ ଯୋଉ ପଢାପଢି କଣ କରିଛ?
ବି ଏ ସି ନର୍ସିଂ କରୁଛି। ଆଉ ତମେ?
କଣ କହିଲେ?
ମୁଁ କହିଲି ଫୋର୍ସ କରିବି ଆଉ।
ଆଁ
ଫୋର୍ଥ ସେମିଷ୍ଟର ସଇଲା ସେଥିପାଇଁ ଏବେ ପଢ ଏବେ ବସିକି ଏକ୍ଜାମ ପାଇଁ ପ୍ରିପାରେସନ୍ କରୁଛି ଆଉ।
ଆଚ୍ଛା ଆଚ୍ଛା। ଭଲ ଆଉ ତ ଆଗକୁ କଣ କରିବାକୁ ଚା
ଓହ।
ଆ ଆଗକୁ କଣ କରିବ?
କରିବି ଆଉ ଆଉ କଣ ଆଉ ତମର ତମେ କଣ କରିବ?
ହଁ ମୋ ମୋର ଏଇ ଚାରି ବର୍ଷ ହେଲେ ମୁଁ ଜବ୍ କରିବାକୁ ଭାବିଛି ଆଉ। ହୁଁ।
ସମସ୍ତେ ଭଲ ଅଛନ୍ତି ତମର?
ହଁ । । ।
ଆଜି ମାନେ ହ୍ୟାଲୋ? କଣ କହିଲେ? ହ୍ୟାଲୋ?
ଆଉପଣଙ୍କ ମାନେ ରଖୁଛି ବି ଅସନ୍ତ ହେ କି କଣ କଣ କରିବି ନା ଅଧିକ ପଢିବେ?
ହସ୍ପିଟାଲରେଠିିଁ ବି ଏସ୍ ସ ନର୍ସିଂ ପରେ କରିବି ଆଉ।
ଓହୋ ଆଉ ପାଠ ପଢା ପୁଡ଼ି କେମିତି ଚାଲିଛି ଆପଣଙ୍କର?
ହ ସବୁ ଭଲ ହିଁ ଚାଲିଛି। ଆଉ ତମର?
ହଁ ଆମର ବି ସେମିତି ଭଲ ଚାଲିଛି। ଆଉ ତମ ବାବା କଣ କରନ୍ତି?
ବାପା ଅଉଛନ୍ତି ଫାର୍ମାର, ତମର?
ହଁ ଆପଣ ଗୋଟେ କମ୍ପାନୀରେ ଜବ୍ କରୁଛନ୍ତି ଆଉ।
ଓହୋ।
ଆଉ ଆଜି ରିବାର ଥିଲା କଣ କରିଛନ୍ତି କଣ ଆଜି ଦିନ ସାରା?
ଜି ଯହା ସବୁ କ୍ଲିନ୍ କରି ବୋଲି ଭାବିଥିଲି କ୍ଲିନ୍ କରିଲି ଆଉ ସେ କଣ ମାନେ ଯୋଉ ବେ ସବ ସଜଡି ଆଉ।
ଓହୋ। ଆଉ କୋଉଠି ବୁଲା ବୁଲିକି ଖାଇବା ପିଇବା ପାଇଁ ଯାଇ ନାହାନ୍ତି?
ନା ନା।
ହଁ।
ତମେ?
ହଁ ଆଜି ବୁଲାବୁଲ କରିବାକୁ ଯାଇଥିଲୁ ତାପରେ କ୍ଲିିନ୍ ବି ଥିଲା। କନି ବି କଲି ଅଲଗା ସବୁ ଜିନିଷ ବି ଆଉ ତମ ଦେହ କେମତି ଅଛି?
ହଁ ମୋ ଦେହ ଭଲ ଅଛି ତମର?
ହଁ ମୋର ବି ଭଲ ଅଛି।
ଆଚ୍ଛା। ଆଉ ଖାଇବା ପିଆ?
ହଁ ଆଜି ରାତିରେ ଆମ ମୁଁ ଖାଇଥିଲି ରୁଟି ଆଉ ପନିର ଭୁଜିଆ।
ହୁ।
ରୁଟି ଆଉ ପନିର ଭୁଜିଆ ଆଉ।
ତମେ ଭେଜିଟେରିୟନ।
ହଉ। ହଁ ମୁଁ ଭେଜିଟେରିଧାନ, ତମେ ଭେଜିଟୋରଆନ କି?
ନା ନା ମୁଁ ଭାବି ଟିକେ ସଣ୍ଡେ ତ ତମେ ନନଭେଜ ନ ଖାଇକି ଭେଜ ଖାଉଚ ସେତି ନା।
ଓହୋ।
ଆଉ ଖାଇଆରେ କଁ ଭଲ ଲାଗେ?
ଖାଇବାରେ ମାନେ ଫାଷ୍ଟଫୁଡ୍ ଆଇଟମରେ ଦୋସା- - ତାପରେ ଗୁପଚୁପ ଆଇସକ୍ରିମ ପେଷ୍ଟ୍ରି।
ହୁଁ ହୁଁ।
ଆଉ ଚଲେଟ ହେରିକା ଭଲ ବହୁତ୍ ଭଲ ଲାଗେ।
ହ୍ୟାଲୋ।
ହଁ, ଆଉ ତମର ମାନେ କାର୍ଟୁନ ଫାଟୁନ ଦେଖିଆକୁ ତମକୁ ଭଲ ଲାଗେ।
କଣ?
ମୁଁ କହିଲି ଆମକୁ କାର୍ଟୁନ୍ ଏନ ନେ ଦେଖଆକୁ ଭଲଲାଗେ।
ହଁ ବହୁତ। ବହୁତ ପସନ୍ଦ।
ସତ କହିବି ହଁ ସେମାନେ- - ମାନେ ସ- - ସତର ଲିଟର ଲ କହିବି ମୁଭି ଦେଖେ ସବୁ କରେ। କିନ୍ତୁ କାର୍ଟୁନ୍ ଦେଖିଦେଲେ ମୋତେ ପିସ୍ ମିଳିଯାଏ। ମାନେ ମୁଁ ସତରେ କାର୍ଟୁନ ନ ଦେଖିଲେ ମୁଁ ଭାବେ କିି ମୁଁ ଭାବେକି ମୁଁ ଏଇ କାର୍ଟୁନ ଦେଖିନି ସେଇ କାର୍ଟୁନ ଦେଖିନି ତାପରେ ପୁଣି ଯଦି ୟୁଟ୍ୟୁବ କଲ୍ କରୁଥିବେ କାର୍ଟୁନ୍ ର ପିକଚର୍ ଏସିବୁରୁ ମାନେ ଦେହ ଭିତରେ କେମିତି ଗୋଟେ ହେଇଯାଏ। ମତେ ବହୁତ ଶିକୁନ।
ମୁଁ ବି ସେତେବେଳେ ହଷ୍ଟେଲ୍ ରେ ରହେ ମାନେ ଭାଇ ଆମର ଏପଟକୁ ସିଷ୍ଟି ହେଲା। ତୋର ଯେତେବେଳେ ସିପ୍ଟି ସେପଟକୁ ଭାଇ ମୁଁ ଡେଲି - - ମାନେ କ୍ୟାଣ୍ଟିନରେ ହଉଚି କି ମାନେ କ୍ୟାଣ୍ଟିନ୍ ଟିକେ ଟିକେ ଥାଏ ଘରେ ବି। ଦିଲ୍ଲୀ ଏୟାରପୋର୍ଟ ଆଉ ମୋତେ ବହୁତ ପସନ୍ଦ। ଆଉ ଖାଇବା ବେଳେ ବି ମୁଁ କାର୍ଟୁନ ଦେଖି ଦେଖି ଖାଉଥିଲି।
ମୋର ତ ମାମା ଖାଲି ସବୁବେଳେ କାର୍ଟୁନ ଦେଖେ କାର୍ଟୁନ ଦେଖି ଦେଖି କାର୍ଟୁନକୁ ହିଁ ଖାଇଦେ। ଆଉ ଖାଇବା ଖାନି।
ଆଉ ମୁଭି, ମୁଭିି ଗୁଡା କ କଣ ପସନ୍ଦ ମାନେ ହର ନା ରୋମାଟିକ।
ମୁଁ ତ ସ, ମୁଁ ତ ମୁଁ ତ ମୁଭି ହିଁ ଏତେ ଦେଖେନି। ମୁଁ ସତ କହିବି ଅଧା ଯତି ମତେ ମୁଭି କହିବ ମୁ - - ତ୍ତି ଜାଣିନି। ମୁଁ ଖାଲି କାର୍ଟୁନ ଆଣିବି ଛଡ଼ା ଆଉ କିଛି ଦେଖେନି। ଆଉ ମୁଭିରେ ମୋତେ କେବଳ ପସନ୍ଦ ଫାଇଟିଂ ହରର କମେଡି।
ଓହୋ ତମ ପିଓରଲସ ଜଣିଚ ଆହ ପିଓରଲସ। ଭାଇ ମତେ ମସ୍ତ ଲାଗେ ଯେ ରାତି ଏଗାରଟା ବେଳେ। ସେଗୁଡା ପିଏ ମାନେ ମଁ ତ ନା ବହୁତ ବଢିଆ ଲାଗେ ମାନେ ରାତି ସାରା ଅନେଇ କି ବସିଥିବି। ଭୁତ ଗୁଡା କେମିତିଆ ଦେଖିବି କାରଣ ଭୂତ ହର ଗୁଡା ଦେଖିବାର ଅଛି ତାହେଲେ ମତେ। ବହୁତ ଏପିସୋଡ
ମୁଁ ଯେତେବେଳେ ପିଓର ଫେସ୍ ଲଗେଇଦିଏ ଯଦି ଭୂତ ଆସିଲା ଜାଣିଛି।
ମତେ ସିଆଡେ ଦେଖିବାକୁ ଯେତେ ଭଲ ଲାଗେନି ନେହିଁ। ଆହା ଦେଖିବାକୁ ସେତିକି ବହୁତ ପସନ୍ଦ ଲାଗୁଛି।
ହଁ ଆମ ଘରେ ତ ରାଗନ୍ତି ମତେ ଭୁତ ତ ମୁଁ ଅନ୍ କରିଲେ ହିଁ ରାଗିବେ କହିବେ ତୁ ଭୁତ
ହଁ ହଁ ରାତି ଅଧରେ କାହିଁ ଅନ କରି ଦେଖୁଛୁ ସେଥିପାଇଁ। ମୋର ବି ସେଇଆ ବୁଝେ ନା।
ରାତିରେ ତ ବିଲକୁଲ ନୁହେଁ ଦିନରେ ଯଦି ଦେଖିବୁ ଓକେ।
ଏବେ କାର୍ଟୁନ ଦେଖିଲେ ବି ଆମେ ମାନେ କଣ କହିଲୁ? ମୁଁ ପୁରା ନ ଖାଇକି ନ ପିଇକି ସେ କାର୍ଟୁନ୍ କୁ ଅନେଇଥାଏ ନା। ତୁ ମୋ ମାମା ବହୁତ ଚିଡ଼ନ୍ତି କି ତୁ ନଖାଇକି କାହିଁକି କାର୍ଟୁନ୍ କୁ ଅନେଇକି ବସିଛୁ।
ହଁ ଆଉ ମୁଁ ତ କେତେଥର ଖେଳିଆକୁ ବି ସ୍କିପ୍ କରିଦିଏ ମୋ କାର୍ଟୁନ୍ ପାଇଁ।
ହୁଁ। ମୋର ତ ମୁଭି ଚାଲିଥାଏ ନା ମାନେ କାର୍ଟୁନ ମୁଭି ଗୁଡା ତ ମୁଁ ଜମା ବି ଖେଳି
ମୁଭି ତ ସରିଲା ଯେ ସେ
ହଁ।
ମୁଁ ବି ନସରିଲା ଯାଏ
ମୁଁ ତମକୁ ଖାଇବାକୁ କଣ ପସନ୍ଦ? ମୁଁ କହିଲି ଆଉ
ମତେ ହଁ ମତେ ନର୍ମାଲ ଯେମିତି ଭାତ ଡାଲି ସବୁ। ଆଉ ସବୁ ଏମତି ନର୍ମାଲ ଯେ ମାନେ ଅଏଲି ନଥିବା ସେ ସବୁ ଖାଇବା ପସନ୍ଦ। ଆଉ ଯଦି ଅଲଗା ଦେଖ ପେଷ୍ଟ୍ରି କେକ୍, ଆଇସ୍କ୍ରିମ୍, ଗୁପଚୁପ ବିରିୟାନୀ ସେମତି ଏତେ ବି ନୁହଁ। ଆଉ ଏମିତି ଫାଷ୍ଟଫୁଡ଼୍ ଏତେ ଖାସ୍ ଲାଗିଲାନି। ଫାଷ୍ଟଫୁଡ ବେଶୀ ଖାଇଲେ ଟିକେ କାନି କେମିତି ଇଏ ଲାଗେ ବାନ୍ତି ଆସିଯାଏ ଏମିତି।
ତମେ ଫାଷ୍ଟଫୁଡ୍ ଖାଇବା କଥା ନୁହେଁ। ତମେ ଆଇଚ ତ ରାତିରେ ତ କ ପାଇଁ ନା ଘରେ ବନେଇଥିଲ ନା ହଷ୍ଟେଲ ରେ ବନେଇଥିଲ?
କଣ?
ମୁଁ କହିଲି ଘରେ କି ହଷ୍ଟେଲରେ ବନେଇଥିଲ କି ସେଟା ହବା ଲାଗି?
କଣ ଟା ବୁଝିପାରୁନାହିଁ?
ଓହୋ ଆମେ ମୋମୋ ଆମର ଏଠୁ ନୁହଁ ଆମେ କିଣିକି ଆଣିଥିଲୁ। ହ୍ୟାଲୋ।
ହଉ ତମକୁ ରୋଷେଇ କରି ଆସେ?
ହଁ, ହଁ ସେମତି ଆସେ ଏତେ ବି ଆସେନି। ସେମିତି କେବେ କେବେ ଆସେ ଆଉ ନଅ ହେଲେ ନାହିଁ।
ସେମିତି ନର୍ମାଲ କରି ଜାଣିଛି, ଛୁଆ ବେଳେ ଗୋଟେ ଥର ଖେଚୁଡ଼ି କରିଥିଲି। ସେଇଟା ଟିକେ ମନ ଅଛି ଆଉ ହଁ ଭାତ ବି କରିଛି କେତେଥର। ଆଉ ଡାଲମା କରିଛି, କିନ୍ତୁ ଏତେ ମନ ନାହିଁ। ଖାଲି ମାମା କହୁଥିଲେ ମୁଁ କରୁ ଥିଲି ବାସ୍, ଆଉ ଭଜା ଫଜା ଏତେ କିଛି ଜାଣିନି। ଆଉ ଅଲଗା ଏତେ କିଛି ଜାଣିନି! ପରିବା କାଟିବାକୁ ଗଲେ ମୁଁ ନିଜ ହାତ କାଟିଦିଏ।
ହେଲେ ଭଲ ଲାଗେନି ରୋଷେଇ କରିବାକୁ?
ହଁ ରୋଷେଇ କରିବାକୁ ତ ଅଭ୍ୟାସ୍ ଭଲ ଲାଗେ! ମାନେ ନୂଆ ନୂଆ କ୍ରିଏଟିଭିଟି କରିକି କିଛି ଅଲ କା ବନେଇ ଆକୁୁ ମୁଁ ତ ଛୁଆ ବେଳେ ଛୁଆ ମାନେ ନିଜେ ଯୋଉ ମାନେ ଚୁଲି ଫୁଲି କରି ରୋଷେଇ କରେ। ଆ ସାଙ୍ଗମାନଙ୍କ ସହିତ।
ହଁ ଏଇଟାତ ସମସ୍ତେ ଝିଅ।
ହଁ ମଜା ଲାଗେ। ମତେ ଏବେବି ଏବେ ବି ସେ ଖେଳନା ଗିନା ଡେକ୍ଚି ସବୁ କିଛି ଅଛି ଘରେ।
ମୋ ପାଖରେ ନାଇ। ଏବେ ବି ଷ୍ଟିମ୍‌ର ନା? ଛୋଟ ଛୋଟ ହାଣ୍ଡି ମୋର ହାଣ୍ଡି ଗୋଡା ବି ଅଛି ବହୁତ ସାରା।
ହୁଁ ମୋର କା
ବହୁତ ଏବେ ଭାତ ଡାଲମା ଛଣା ଛଣି ଏମତି କରେ ମିନି ବର୍ସନ ସବୁ
ହଁ ହଁ ଖଡିକୁ ଘରେ ଖିରି କରେ।
ହଁ ଥିବ କେତେବେଳେ?
ଏ ଆଉ ଟିକେ ପରେ। ଖଡ଼ି ଘୁରିକି କେବେ ଖିରି କରିଚ?